ହ
ହାଲୋ ଆଜ୍ଞା ଜୟ ଜଗନ୍ନାଥ, ନମସ୍କାର ନମସ୍କାର, ଆ ତିନି ଅଛ
ଆଉ ହଁ ଆଜ୍ଞା ଭଲ ଅଛି ଆଉ, ସେଇଭଳିଆ ଟିକେ ଟିକେ ଚାଲିଛି ଦୁଃଖ ସୁଖୁ ଆଉ
ଆଜ୍ଞା ଆଜ୍ଞା, ଆପଣ କରୁଥିଲେ କଣ?
ଆମେ ତ କିଛି ନାହିଁ ଏବେ ଅଛି। ଖାଇନି ଏ ପର୍ଯ୍ୟନ୍ତ, ଟିକେ ବର୍ଷା ପାଖକୁ ଚାଲିଥିଲା ତ ଆମ ପଟେ ଏ ବିନା ଦୋଷ୍ଟ ମାନେ ବର୍ଷା ଛାଡିଛି, ତ ଟିକେ ବାହାରେ ଟିକେ ବୁଲାବୁଲି କରୁଥିଲି ଆଉ ଟିକେ ଥଣ୍ଡା ପାଗ ଅନୁଭବ କରୁଥିଲି, ବର୍ଷା ହେଇଛି। ପାଗଟା ଥଣ୍ଡା ରହୁଛି ତ ବାହାରଟିକେ ବୁଲାବୁଲି କଲେ ବହୁତ ଭଲ ଲାଗୁଛି ଆଉ
ହୁଁ ଆମେ ବି ବହୁତ ମାନେ ଥଣ୍ଡା ପବନ ବହୁତ ମଜା ଲାଗୁଛି ନା କି ବାହାରେ।
ଆ ଆଜ୍ଞା, ଆଜ୍ଞା, ଆପଣ ବାହାରିବେ, ଆପଣ ବି ବାହାରେ ଅଛନ୍ତି।
କଣ କହିଲେ ଆଜ୍ଞା ଆଜ୍ଞା ମୁଁ ବାହାରେ ଅଛି।
ଆଛା ଆଛା
ଘର ଭିତରେ ଆଉ କଣ ଭଲ ଲାଗୁଛି
ହଁ ଆଉ କଣ ଖାଇସାରିଲେଣି ଆପଣ? ରାତ୍ର
ହଁ ଖାଇ ଖାଇ, ରାତ୍ର ଭୋଜନ କରିକି ଶୟନ ପାଇଁ ଆସିଥିଲୁ।
ଆଚ୍ଛା ଆଛା ଏବେ ବି ଆପଣଙ୍କ ପଟେ ବର୍ଷା ହଉଛି ନା ଚ ଏମିତି
ହଁ ବର୍ଷା ଟିକେ ମାନେ ଉଁ କମିଛି। ତ ଆମେ ସେଠି ପାଇଁ ଉପରକୁ ଆସୁଛୁ ଟିକେ ମାନେ ବୁଲାବୁଲି ପାଇଁ ଶୋଇବା ବୁଲିବା ଆସୁ ତ କଣ ହଉଛି ଦେଖିବା ଆଉ।
ହୁଁ ହୁଁ ହୁଁ ଆଉ ଆପଣ ତାହେଲେ ପଢାପଢି କରୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା।
ଓହୋ ଆଉ କାଲି ଦେଖିବେ କାଲି ତ ସଣ୍ଡେ। ମାନେ ମାନେ ରବିବାର ତ କାଲି ଆପଣ କୁଆଡେ ବୁଲାବୁଲି କରିଯିବେ ନା କଣ କେମିତି
ଆଜ୍ଞା ଆମେ ତ ଭାବିଛୁ ତ ମେଡିକାଲ ପଟେ ଟିକେ ଯାଇ ଡ଼ା ଡାକ୍ତର ଖାନା ପଟେ ଟିକେ ଯାଇଥାନ୍ତୁ ଅ ମାନେ ରବିବାର ଟା ଛୁଟି ତ। ନା ଅସୁବିଧା ତ କିଛି ନାଇଁ ଭାଇ ଅ-ଆମେ ଭାବୁଥିଲୁ କି କଣ ରକ୍ତ ଦାନ ପୁଣି ମହାନ କାର୍ଯ୍ୟ ଗୋଟେ ତ ସେଇ କାର୍ଯ୍ୟ ଆଜ୍ଞା ଆଜ୍ଞା।
ହୁଁ ବହୁତ ବହୁତ ବଢିଆ କଥା ବଢିଆ ବହୁତ କଥା।
ଆଜ୍ଞା ଆଜ୍ଞା। ତ ଆଜ୍ଞା।
ଆପଣ କିଛି ଜାଣିଛନ୍ତି ନା ରକ୍ତଦାନ ବିଷୟ ରେ କିଛି ଜାଣିଛନ୍ତି ଆପଣ ଜାଣିଥି ଦାନ ହଉଛି ଏକ ମହାନ କାର୍ଯ୍ୟ ଦେଖନ୍ତୁ ପ୍ରାୟତଃ ଆପଣଙ୍କର ବୟସ ତ ଅଠର ବର୍ଷ ରୁ ପଞ୍ଚଷଠି ବର୍ଷ ଭିତରେ
ଆଜ୍ଞା।
ଆପଣ ରକ୍ତଦାନ ଦେଇପାରିବେ।
ହୁଁ ହୁଁ।
ବୁଝିହେଲା ଆପଣ ଯଦି ଅଠର ବର୍ଷରୁ କମ୍ ଅଛନ୍ତି ତ ଆପଣ ରକ୍ତଦାନ କରିପାରିବେନି।
ଆଜ୍ଞା।
ବୁଝି ହଉଛି ହଁ ତାପରେ ବି ରହୁଛି ଆପଣ ଯଦି ପଇଁଚାଳିଶ ଆପଣ ଯଦି ପଇଁଚାଳିଶ କିଲୋଗ୍ରାମ ରୁ ଯଦି କମ୍ ଅଛନ୍ତି ତ ଆପଣ ରକ୍ତଦାନ କରିପାରିବେନି ତ ଆପ ଆପଣଙ୍କର କେତେ ଆପଣଙ୍କର କିଲୋଗ୍ରାମ୍ ଅଛି ଆପଣଙ୍କର ଓଜନ?
ତ ମାନେ ବାଉନ ଜାଣିଛନ୍ତି ବାଉନ
ଆଜ୍ଞା ଆଜ୍ଞା ବାଉନ।
ବାଉନ ଆଜ୍ଞା।
ବାବନ କିଲୋ ତାହେଲେ ଆପଣ ତ ଆରାମ ମାନେ ଦେଇପାରିବେ ନିଶ୍ଚିତ ଭାବେ ରକ୍ତଦାନ କରିପାରିବେ। ଦେଖିବେ ତାପରେ ହଁ ଆପଣ ଦେଖନ୍ତୁ ତିନି ମାସରେ ଥରେ ବି ରକ୍ତଦାନ କରିପାରିବେ।
ଆଜ୍ଞା ତିନି ମାସ କିବା ଚାରି ମାସ
ଆଜ୍ଞା ନା ନା ଦେଖନ୍ତୁ ଯଦି ପଇଁଚାଳିଶ କିଲୋଗ୍ରାମ ଅଧିକ ଓଜନ ଥିବା ଯଦି ସୁସ୍ଥ ବ୍ୟକ୍ତି ତମେ ଆପଣ ଅଛନ୍ତି ତ ତିନି ମାସ ପରେ ଦାନ କରିପାରିବେ।
ଆଜ୍ଞା ଆଜ୍ଞା।
ରକ୍ତଦାନ ଉଁ ଦ୍ଵାରା ଦେଖନ୍ତୁ ହୃତୁଘାତ ଆଶଙ୍କା କମିଥାଏ ଜାଣିଥିବେ ଆଉ ଆମର ଅ କି ନୂତନ ରକ୍ତସବୁ ସୃଷ୍ଟି ହୁଏ।
ଆଜ୍ଞା ନୂତନ ର ଆଜ୍ଞା ଆଜ୍ଞା।
ହୁଁ। ତାପରେ ଦେଖନ୍ତୁ ଆପଣ ଯୋଉ ରକ୍ତ ଦେଇଥିବେ ଉ ଦେଇଦେଇଥିବେ ଟପାଇ ରକ୍ତ ଦୁର୍ଘଟଣା ଆଉ ଅସ୍ତ୍ରୋପଚାର କିମ୍ବା ରକ୍ତହୀନତା ପିଢ଼ିଙ୍କ ଜୀବନରେ ବଞ୍ଚାଇ ପାରିବ ଆପଣ ଜାଣିଛନ୍ତି।
ଆଜ୍ଞା
ତୁ ଆପଣ ଜାଣିଛ ହୁଁ ତ ଆପଣ ସେଇ କିଛି କାର୍ଯ୍ୟ ପାଇଁ ହିଁ ରକ୍ତଦାନ କରିବାକୁ ଯାଉଥିବେ। ନିଶ୍ଚିତ ଭାବେ। କିଏ ଆପଣଙ୍କର କିଏ ମାନେ ବନ୍ଧୁ ବାନ୍ଧବ? କି ସମ୍ପର୍କୀୟ କିଛି ଅସୁବିଧାରେ ଅଛନ୍ତି ବୋଧେ ନା କଣ?
ହୁଁ ନା ସେମିତି ତ କିଛି ନାହିଁ।
କିନ୍ତୁ ଆପଣ ଚାହୁଁଛନ୍ତି ଯେ ନିଜ ପଟୁ ଟିକେ କିଛି ସାହାଯ୍ୟ କରିବେ।
ଆଜ୍ଞା ଆଜ୍ଞା ଆଜ୍ଞା ମାନେ ଆପଣ ତ ଅ ଭାଇ ଆପଣ ତ ଜାଣିଥିବେ ମାନେ ଡାକ୍ତରଖାନାରେ ବହୁତ ଏ ରକ୍ତର ମାନେ
ଅଭାବ ଅଭାବ ରହିଥାଏ ଆଜ୍ଞା।
ଆଜ୍ଞା ଆଜ୍ଞା।
ତ ନିଶ୍ଚିନ୍ତ ଭାବେ ଆପଣ ଯାଆନ୍ତୁ ରକ୍ତଦାନ କରନ୍ତୁ। ଆଉ ରଗୀଙ୍କର ସୁସ୍ଥ ହବା ପାଇଁ ଆପଣ ରକ୍ତଦାନ କରିକି ତାଙ୍କୁ ବହୁତ ଉତ୍ସାହିତ କରନ୍ତୁ। ତାଙ୍କେ ଭଲରେ ରୁହନ୍ତୁ ତାପରେ ଦେଖିଥିବେ
ତ ହଁ।
ରକ୍ତ ଆମର ଅଛି କେବଳ କୃତ୍ରିମ ଭାବରେ ପ୍ରସ୍ତୁତ ହେଇପାରିବ ନାହିଁ।
ହଁ।
ଏହା କେବଳ ଜଣେ ମଣିଷ ହିଁ ଅନ୍ୟ ମଣିଷକୁ ଦାନ କରିପାରିବ ଜାଣିଥିବେ। ତା ତାପରେ ଏମିତି ରହୁଛି ଆମର ନିୟମିତ ହିସାବରେ କହିଲେ। ରକ୍ତଦାନ କଲେ ଶରୀରରେ
ଆଜ୍ଞା।
ଅତିରିକ୍ତ ଲହ୍ୱ ତାପରେ ସ୍ତର ନିୟନ୍ତ୍ରଣ ହୁଏ। ଆଣିଥିବେ ଆଉ ରକ୍ତ ଚାପ ସନ୍ତୁଳିତ ବି ହେଇଥାଏ।
ଆଜ୍ଞା।
ଆଜ୍ଞା ତାପରେ ଆପଣ ଯେତେବେଳେ ରକ୍ତଦାନ କରିବେ ଶୁଣନ୍ତୁ ହୁଁ କହୁନାହାନ୍ତି ଯେତେବେଳେ ଆପଣ ରକ୍ତଦାନ କରିବେ।
ଆଜ୍ଞା
ଆପଣ କଣ କରିବେ?
ତ ରକ୍ତଦାନ କରି ସାରିବା ପରେ ତ ଜାଣିଛନ୍ତି ଆପଣ ମାନେ ବହୁତ କିଛି ଫଳମୂଳ ଖାଇବା ଦରକାର। ମାନେ ପୁଷ୍ଟିକର ଖାଦ୍ୟ କିଛି ଖାଇବା ଦରକାର ତ ଅ ତା ଦ୍ଵାରା ମାନେ ନୂତନ ରକ୍ତ
ସୃଷ୍ଟି ହେଇଥାଏ ଜାଣିଥିବେ ମାନେ ଦେହ ବି ସୁସ୍ଥ ରହିଥାଏ।
ଆଜ୍ଞା।
ଆଜ୍ଞା। ତ ସେଥିପାଇଁ ଆମକୁ ମାନେ ବହୁତ ପୁଷ୍ଟିକାର ଖାଦ୍ୟ ତାପରେ ମାନେ କିଛି ଅ ଫଳମୂଳ ଖାଇବା ନିହାତି ଦର କାର୍ ବ୍ଲଡ ଦେହ ମାନେ
ଆଜ୍ଞା ତାପରେ ଆପଣ ଯେତେବେଳେ ରକ୍ତଦାନ କରିବେ ତା ପୂର୍ବରୁ ଜାଣି ରଖିବାକୁ ପଡ଼ିବ ଆପଣଙ୍କୁ ଆପଣ ଜନ ତ ଯେମତି ଲିପ୍ ବି ରହିବ ପଇଁଚାଳିଶ କିଲୋ ଉପରେ ହେଇଥିବା ଆବଶ୍ୟକ। ତାପରେ ରକ୍ତ ଦାନ ସ ସମ୍ପୂର୍ଣ୍ଣ ସୁସ୍ଥ ଏବଂ କୌଣସି ସଂକ୍ରମଣ କିମ୍ବା ଗୁରୁତର ରୋଗୀ ପିଡ଼ି ନଥିବା ଦରକାର। ଆପଣ ଯଦି କିଛି ରୋଗରେ ଅଛନ୍ତି ନା କିଛି ସମ୍ପର୍କ ସଂକ୍ରମଣ ଅଛନ୍ତି ତ ଆପଣ ରକ୍ତଦାନ ଦେଇପାରିବେ ନାହିଁ। ଯଦି ଆପଣ ବହୁତ୍ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ତ ଆପଣ ଦେଇପାରିବେ।
ଆଜ୍ଞା ସେଇଟା ତ ସତ କଥା। ତ ଆପ୍ ପଣ ଅଁ ରକ୍ତଦାନର କିଛି ମୁଖ୍ୟ ତଥ୍ୟ ତ ଜାଣିଥିବେ ନିହାତି। ନିହାତି ଭାବରେ ଜାଣିଥିବେ ଆପଣ ରକ୍ତଦାନର ଆଁ ମୁଖ୍ୟ ତତ୍ ଥ୍ୟଗୁଡାକ।
ମୁଖ୍ୟ ତଥ୍ୟ ମାନେ କହିବାକୁ ଗଲେ କୁହନ୍ତୁ ଆପଣ କଣ କହୁନାହାନ୍ତି କଣ?
ଆ-ଆ ଜାଣିଥିବେ ତ ଭାଇ ରକ୍ତଦାନ କରିବା ଦ୍ଵାରା ଆମର ଶରୀରର କୌଣସି କ୍ଷତି ହୁଏ ନାହିଁ। ଅ ବରଂ ନୂତନ ମାନେ ନୂତନ ରକ୍ତ କୋଷିକା ସୃଷ୍ଟି ହେଇଥାଏ।
ଆଜ୍ଞା।
ତ ଦୁଇରେ ପ୍ରତ୍ୟେକ ବ୍ୟକ୍ତିଙ୍କ ରକ୍ତ ଗୁ ଉଁ ଗ୍ରୁପ ଏ ବି କିମ୍ବା ଏ କିମ୍ବା ବି କିମ୍ବା ଓ ଆଁ ମାନେ ଓ ପରୀକ୍ଷା କରାଯାଇଥାଏ ମାନେ ଦାନ କରାଯାଇଥାଏ। ଆପଣ ତ ଜାଣିଥିବେ?
ଆଜ୍ଞା।
ତ ଯଦି ଆପଣ ରକ୍ତଦାନ କରିବାକୁ ଚାହୁଁଛନ୍ତି ଆଁ ତ ଆପ୍ ପଣଙ୍କ ଆଖ ପାଖରେ ତ କୋଉ ମାନେ ଏମିତି ଡାକ୍ତରଖାନା ଥିବ, ତ ଆପଣ ବି ଥରେ ଯାଆନ୍ତୁ ଅଁ ଉଁ
ମୁଁ ତ କରିନି କେବେ କିନ୍ତୁ ମୁଁ ଚେଷ୍ଟା କରିଛି ଯେ ମୁଁ କରିବି। ନିଶ୍ଚିତ ଭାବେ ମୁଁ ଯାହା କହିଲେ ଜୀବନରେ କରିବି।
ମାନେ ହଁ ଆଜ୍ଞା ଥରେ ତ କରନ୍ତୁ ତ ସ୍ ଆମ-ଆମ ରକ୍ତରୁ ତ ଆଉ କାହାର ବି ଜୀବନ ମାନେ ର ଉଁ ରକ୍ଷା କରିପାରେ। ଅ ମାନେ ବହୁତ ସୁବିଧା ହୁଏ ମାନେ ରକ୍ତ ଏଁ ଦାନ କରିବା ଉପରେ। ଆପଣ ତ ଜାଣିଥିବେ ବହୁତ ଭଲ ଭାବରେ।
ଆଜ୍ଞା ଆଜ୍ଞା।
ତ ସେଥିପାଇଁ ଏଁ କିଛି ମାନେ ରକ୍ତଦାନ କରିବାଟା ନିହାତି ଦରକାର। ଆଜ୍ଞା ଆଜ୍ଞା।
କେବେ ପାଳନ କରାଯାଉଛି?
ଆଁ ରକ୍ତଦାନ ଦିବସ
ଦେଖନ୍ତୁ ରକ୍ତଦାନ ହଉଛି ଆମର ଏଁ ଜୁନ ଚଉଦରେ ଆମର ପ୍ର ତ୍ୟେକ ବର୍ଷ ରକ୍ତଦାନ ଦିବସ ପାଳନ କରାଯାଉଛି।
ଆଜ୍ଞା ଆଜ୍ଞା।
ହୁଁ।
ନିହାତି ଭାବରେ। ତ ମୁଁ ଉଁ ଏଥିପାଇଁ ଲଜ୍ଜିତ କି ମାନେ ମୁଁ ଜାଣିଛି ହେଲେ ଅଁ ମାନେ କହିପାରୁନି ସେଥ୍
ତା ପରେ ଜା-ଜାଣିଥିବେ ଆପ୍ ପଣ ଏଇଟା କେବେ ଆରମ୍ଭ ମାନେ ରକ୍ତଦାନ କେବେ ଆର୍ ଦିବସ ଆରମ୍ଭ ହେଇଥିଲା କହିପାରିବେ ଆପଣ?
ଅଁ ଭାଇ ସେଇଟା ତ କହିପାରିବିନି ତ ଆପଣ ଯଦି ଜାଣିଛନ୍ତି ସେଇଟା ଭାଇ କହିପାରୁନି ତ ଆପଣ ଜାଣିଛନ୍ତି ଯଦି ଆପଣ କିଛି ବାତ୍ । ଆଜ୍ଞା ଆଜ୍ଞା।
ରକ୍ତଦାନ ଦିବସ ଆରମ୍ଭ ହୋଇଥିଲା।
ଆଜ୍ଞା ଆଜ୍ଞା।
ହୁଁ। ଆଉ ଗୋଟେ ପ୍ରକାର କୁହନ୍ତି ରକ୍ତଦାନକୁ ଉଁ ମହାଦାନ କୁହାଯାଏ ତ ରକ୍ତଦାନକୁ ଉଁ ଉଁ କଣ କହିଲେ ଉଁ ବୁଝିପାରିଲିନି ଗୁଡେ ମନେ ପଡିଲାନି ମୋର ଉଁ ଉଁ ଉଁ। ହୁଁ। ଯେହେତୁ ଆପଣ ରକ୍ତଦାନ କରିବାକୁ ଚାହୁଁଛନ୍ତି ବହୁତ ବଢିଆ କଥା। ନିଶ୍ଚୟ ଭାବେ ଆପଣ ରକ୍ତଦାନ କରନ୍ତୁ।
ଏଥିପାଇଁ ଭାଇ ଆ ରକ୍ତଦାନ ଦ୍ଵାରା ଅନେକ ଜୀବନ ବି ରକ୍ଷା ହେଇପାରିବ।
ଆଜ୍ଞ ଆଜ୍ଞା।
ହାଁ ତ
ଆପଣ ଦେଖ ଆପଣଙ୍କର ରକ୍ତଚାପ କମିପାରିବ ଆଉ ଆପଣଙ୍କର ଉତ୍ତମ ଚିନ୍ତାଧାରା ରହିବ ବୁଝି ହେଲା। ଆଉ ଶରୀରରେ ବି ଥିବା ଅତିରିକ୍ତ ରୋଗ ବି ବାହାରି ଆସିଥାଏ। ଜଣିଥିବେ।
ଆଜ୍ଞା ତ
ଆଉ ମାନସିକ ସ୍ତରରେ ଆମର ଆପଣଙ୍କର ଉନ୍ନତି ଆ ଆସିବ।
ଆଜ୍ଞା ଠିକ। ସେଇଟା ତ
ଆଉ ଯକୃତ ସୁସ୍ଥ ରହିବ ଆପଣଙ୍କର।
ହଁ ସେଇଟା ତ ଠିକ। ତ ଆପଣ ଜାଣିଥିବେ ଆଜି ବି ଭାରତରେ ହୁଁ
ଆ ତାପରେ ଦେଖା ଆମ୍ ଆପଣ କହିଲେ ମୁଁ ଯେମିତି ଆପଣ ଗୋଟ ତ ତିନି ମାସ ପରେ ସେମିତି ରକ୍ତଦାନ କରିପାରିବେ ପୁଣିଥରେ। ତ ସେମିତି ନାରୀମାନେ ବି ଅଛନ୍ତି ମହିଳାମାନେ
ହୁଁ।
ତ ତାଙ୍କେ ରହୁଛନ୍ତି ତାଙ୍କର ହୁଁ ଆସିବ ଚାରି ମାସ ପରେ ତାଙ୍କେ ପୁଣିରେ ରକ୍ତଦାନ କରିପାରିବେ।
ହଁ ଠିକ ସେଇଟା ତ ଜାଣିବା କଥା।
ଆଜ୍ଞା ଆଉ ଆପଣଙ୍କର ସ୍ପ ସ୍ପନ୍ଦନ ହୃଦୟର ସ୍ପନ୍ଦନ ଯାହା ହେଲେ ବି ଷାଠିଏରୁ ଶହେ ଉଁ ବି ପି ଏମ୍ ପର୍ଯ୍ୟନ୍ତ ଆପଣଙ୍କର ରହିବା ଉଚିତ।
ଆଜ୍ଞା ଆଜ୍ଞା ତ ହଉ ଭାଇ ଅ ମାନେ ଆପଣ ଏତିକି ଅ ମାନେ କିଛି ଆପଣଙ୍କ ଠାରୁ ଶିକ୍ଷା ପାଇଥିବାରୁ ମୁଁ ଉଁ ମାନେ ବହୁତ ଖୁସି ତ ଉଁ ଆପଣଙ୍କ ସହିତ କଥା ହେଇକି ବି ବହୁତ ଖୁସି।
ଆପଣ ଯିବେ କାଲିକି ଦାନ କରିବା ପାଇଁ ତ ବହୁତ ବଢିଆ କଥା କହିଲେ ଆପଣ ହଉ।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା ଶୁଭରାତ୍ରି।